ହ୍ୟାଲୋ।
ହୁଁ
କଣ କରୁଚନ୍ତି ଆପଣ?
ବର୍ଷାରେ ଭିଜୁଚି ଏବେ।
ଓହ ସେ ଜର ହବ।
ଜରା ମେଡିସିନ ଅଛି।
ହଉ ଖାଇଦବ ଆଉ। ଆଉ କଣ ଖାଇଥିଲେ ସକାଳେ?
ସକାଳେ ଜଳିକିଆ ଖାଇଥିଲି ହେତିକି ଆଉ ବାସ କିଛି ନାହିଁ। ବଡ଼ିଆ ତ ଶୋଇଲେ ଭଲ ସେ ଟିକେ ଗାଧେଇପଡ଼ିବି ଘରୁକୁ ଯିବି ଖାଇବି ଶୋଇିବି ଗେମ୍ ଖେଳିବି।
ଏଇନା କୋଉଠି ଅଛନ୍ତି କି?
ଏଇନା ଅଛି ଇଆଡେ ଟିକେ ବାହାରେ ଭଲ ଲାଗୁଚି ବର୍ଷାରେ ଭିଜିବାକୁ, ବୋହୁତ ଦିନ ପରେ ମାନେ ବର୍ଷାରେ ଭିଜିବାର ମଜା ଅଲଗା।
ହଁ।
ସେଇଟା ଆସଚି ଆମର ମାଇନସ୍ ସ୍କୁଲ ଗୋଟେ ଅଛି ପାଣି ଟାଙ୍କି ଗୋଟେ ଅଛି ଟାଙ୍କି ଉପରେ ମୁଁ ଛିଡା ହେଇଚି।
ହୁଁ ହୁଁ।
ହୁଁ।
ହଁ ଆଉ ଆପଣଙ୍କ ଘର ହଁ ମୁଁ ଏବେ ଖାଇକି ଆସିଲି।
କଣ ଡିସ୍ କଣ ହେଇଥିଲା?
ଇଟିଲୀ ତରକାରୀ। ହୁଁ।
ଆଉ କୁହନ୍ତୁ?
ଆଉ କଣ କୁହନ୍ତୁ ଆପଣ?
ବର୍ଷା ତ ଏମିତି ହୋଉଚି ଆଉ।
ହଁ ସକାଳୁ ତ ବର୍ଷା ଲାଗିରହିଚି ଜୋରେ ଏପଟେ ହୋଉଥିଲା। ଆପଣ ଆଡେ
ଆଉ ସେଇଟା ତ ଗୋଟେ ଜାଗାରେ ଚାଲିଚି ଆଉ ଆଉ କଣ ୱାନ୍ ସାଇଡ ହୋଉଚି ବର୍ଷା ଟା।
ହଁ। ଆଉ ଘରେ ସମସ୍ତେ ଭଲ?
ହଁ ଭଲ।
ହୁଁ।
ଆପଣଙ୍କର?
ହଁ ହଁ ସେମିତି ତ ଥଣ୍ଡା ହଉଚି ସମ ଛାଡୁଚି ଥଣ୍ଡା ହଉଚି ଛାଡୁଚି ଥଣ୍ଡା ହଉଚି।
ଥଣ୍ଡା କଅ ପାଇଁ ମ ହଉଚି?
ଆଉ ବର୍ଷା ପାଗରେ ଓଦା ହେଇଗଲେ ଥଣ୍ଡା ହବନି।
ଆଉ ସେମିତି ତ ସେମିତି ବହୁତ ମାନେ ପାଗ ଅଛି। ତାହେଲେ ସେଇ ଟାଇପର ଜର ହଉଥିବ ତ?
ହୁଁଁ ହୁଁ ହୁଁ।
ମୁଁ ତ ଭିଜୁଚି ବର୍ଷାରେ କାଇଁ ମତେ ହଉନି।
ତମକୁ ବା ଜର ହଉଛି କହୁଛ।
ଜର ହେଟା ଜର ନୁହଁ। ହେଟା ଟିକେ ହାଲକେଇକି ଆଉ।
ହୁଁ ହୁଁ।
ହଁ।
ହଉ ଆଉ କଣ କୁହ?
ତମ ଆଡେ କଣ ସୂଚନା ଟିକେ କୁହନ୍ତୁ ଆମେ ଟିକେ ଶୁଣିବୁ।
ଆମ ଆଡେ ତ ସେମିତି ଆପଣ ଆଡେ ଯେମିତି ଆମ ଆଡେ ସେମିତି।
ଆଉ ତମ କେମତି ଯାଣିବୁନା ନାଇଁ ଆମେ ଆମ ଆଡେ କେମତି ତମେ ଜାଣିଛ?
ନା କହୁନାହାଁନ୍ତି କହିଲେ ସିନାଯା ଆପଣ ଆଗେ କୁହନ୍ତୁ ତାପରେ ମୁଁ କହିବି।
ଆପଣଙ୍କୁ ମୁଁ ପ୍ରଶ୍ନଟା କରିଛି। ଉତ୍ତର ଦେଲେ ମୁଁ କହିବି।
କଣ କହିବି ପଚାରୁନାହାନ୍ତି?
ପଚାରିଲି ବା କଣ କେମିତି ଚାଲିଛି କୁହନ୍ତୁ?
କଣ କେମିତି ଚାଲିଛି ଏମିତି ତ ବର୍ଷା ହଉଛି ଆଉ କଣ ଚାଲିବ। ସବୁ ଭଲ ଆମର। ହଁ।
ବର୍ଷା ହବ। ବର୍ଷା ହବ ଆହୁରି ହବ। ହବ ଇଆଡେ ସୂଚନା ଆସିଲାଣି ବା ଆମ ଆଡେ। ହଁ ଗୋଟେ ପିଲାଟା ନେଇକି ଆସିକି ଖବର ଦେବାକୁ। ହଁ ଆରେ ହବ କିରେ ହବ ବର୍ଷା? ଓ। ତାପାଖେ ଡାଇରେକ୍ଟ ସାଟେଲାଇଟ କନେକ୍ଟ ବର୍ଷା ହବ ମାନେ ତାକୁ ସେ ମେସେଜଟା ତା ପାଖକୁ ଆଇବ।
ଅ ହ ଆ ଆପଣ କଣ କରନ୍ତି?
ମୁଁ।
ହୁଁ
ମୁଁ କଲେଜ କରେ।
ଓ ପଢୁଛନ୍ତି ନା?
ହଁ।
କୋଉଥିରେ?
ଆଇ ଟି ଆାଇ।
କଣ?
ଆଇ ଟି ଆଇ।
ଆଇ ଟି ଆଇ। କୋଉ କଲେଜ?
ହଁ ଏଇ ଭୁବନ ପାଖରେ ଦେଖିିନ ଜଉଟା।
ଭୁବନ ପାଖରେ।
ତମ ଗାଁ ତ ଭୁବନ। ତମେ ଜାଣିନ?
ଏଇ ଯୋଉ ହଁ, ହଁ ସେଇଠି।
ହଁ।
ଓହୋ ସେଇଠି ତ ମୁଁ ତ କରିବି ବୋଲି ଭାବିଥିଲି ଆଉ।
ତମର କଣ ଏଠି ହେଇପାରିବ କି ଝିଅ ପିଲାଙ୍କର ଏଠି ଆଲାଉ ନାହିଁ।
ହଁ ହଉଛି ମୋର ଗୋଟେ ସାଙ୍ଗ ଟେ ସେ ହଉଚି ମତେ
ନାଁ ନାଁ ନାଁ ସେ ତମକୁ ସେମିତି ମିଛରେ କହିଥିବେ।
ସିଏ ଆଡମିସନ କଲା। ସିଏ ଆଡମିସନ କଲା ଯେ ମତେ କହିଲା ତୁ ବି ଆସେ ଏଇଠି ଆଡ଼ମିସନ କରିବୁ।
ହଁ ଏ ଷ୍ଟୋରି ମୋରି ପକେଇବୁ ନା କିଛି ହଁ। ଇନଷ୍ଟା ଫିନଷ୍ଟା ଆଇଡ ଚଲଉଚ ନା ନାଇଁ?
ହଁ ଚଲଉଚି।
ଇନଷ୍ଟା ଏ ଏଇ ନମ୍ବର ଟା କରିଦବ ଇଏ ଯୋଉ ଲିଙ୍କ ଟା ପଠେଇଦେବେ।
ହୁଁ।
ଦେଖିବା କଣ କେମତି ରିଲସ ଫିଲ୍ସ ବନଉ ଥିବେ ତ।
ନା ମୁଁ ରିଲ୍ସ ଛାଡିନି ଖାଲି ଯା ଷ୍ଟୋରି ଏମିତି ଦିଏ। ଆଉ ଏ ଯୋଉ ଫଟୋ ଫଟ ପୋଷ୍ଟ କରେନି କିଏ କୋଲାବ୍ରେସନ୍ କଲେ ମୁଁ ଆ କରେ।
ଓହୋ କେତେ ଫଲୋର ଅଛି ଆପଣଙ୍କର?
ମୁଁ ତ ଏବେ ନୂଆ ଖୋଲଚି ମୋର ଶହେ କେତେ ହେଇଚି। ହଁ ହୁଁ।
ମୋର ଗୋଟେ ଆଇ ଡି ଥିଲା, ନେଇଗଲା କରଦେଲେ ବ୍ୟାନ କରଦେଲେ ସାଙ୍ଗମାନେ।
ମୋ ତ ବ୍ଲକ ହେଇଗଲା ମୋ-ମୋର ସେଇଟା ଭଲ।
ମତେ ମାଗିଲେ ମାନେ ସମସ୍ତିଙ୍କର ସମସ୍ତିଙ୍କର ଦି ହଜାର, ତିନି ହଜାର, ଚାରି ହଜାର ଏମିତି ଫଲୋର୍ସ, ମୋର ଏଇଟା ଟେନ କେ ହେଇ ଯାଇଥିଲା ଆଉ। ସେ କହିଲା ଗୋଟେ ଅଛି ଗୋଟେ ଦେବି, ମୁଁ ଗେମ୍ ଖେଳିବି ଦେ ଆଉ, ସିଠି ମାଗିଲେ ମୁଁ ଦେଇ ଦେଲା ବେଳକୁ! ! ! ! ! ! ! ! ! ! ଗୁରାକ କହିଲେ ଆମର ଏତିକି ଫଲୋର୍ସ ହେଲେ ଆଇଲେ ତୋର କାଇଁ ଏତେ ଭିଡିଓ କଲୁ ଆଇ ଡ ଟିଏ ବ୍ୟାନ କରିଦେଲେ।
ହୁଁ ହୁଁ।
ତିନି ବର୍ଷ ମୋ ଆଇ ଡ ଟାକୁ ରଖିଥିଲି କେତେ କଷ୍ଟରେ। ସେ ଆଇ ଡ ସ୍କିନ ସର୍ଟ ମାରି ମାରି ଖାଲି ଷ୍ଟୋରୀ ଦଉଚି ମନ ଦୁଃଖରେ କଣ କରିବି।
ଓହୋ।
ଆଉ ଗୋଟେ ଆଇ ଡ ଟେ ଅଛି ଯେ, ତାର ଜମା ହଜାରେ ଫଲୋରସ।
ଭଲ ଢେରେ।
ଟେନ କେ ଭଳିଆ ଆଇ ଡି ହେଇଚି, ଏଇଟା ହଜାର କେତେ।
ହୁଁ, ହୁଁ ଆମେ ତ ନାହାଁନ୍ତି ଫଲୋର୍ସ ଆଉ ହୁଁ।
କଣ?
ହେଲେ ଆମର ତ ଫଲୋର୍ସ ବଢୁନାହାନ୍ତି ଆଉ।
ବଢ଼ିବେ। ଭିଡିଓ ଗୋଟେ ପକେଇ ଦିଅ ଦେଖିବ, ବଢିବେନି ଆଉ ଗୋଟେ ଦିନରେ ଆସିବ ବା ଭାଇ ଭଳିଆ ଫଲୋରସ, ରିଲସ ବନଉନ।
ନା ସଗୁରା ମତେ ଭଲ ଲାଗେନି ମ। ହଉଚି ଆଗୁରୁ କରୁଥିଲି ତାପରେ ସେଇଟା ଯୋଉ ବ୍ଲକ୍ ହେଇଗଲା ପରେ ସବୁ ଉଁ ମୋ ଭାଇ ଗୋଟେ ସେ ବ୍ଲକ କରିଥିଲା ସେ ଆଇ ଟାକୁ, ତାପରେ ସବୁ କାଟିଦେଲା ସେଠୁ ଆଉ କଲିନି ମାସେ ଦି ମାସ ହବ ଇନଷ୍ଟା ଡାଉନଲୋଡ କଲିନି କିଛି
ନା ସେଟା ବି ଭଲ ନୁହଁ, ସେ-ସେଇ ଏଇ ଜିନଷଠୁ ଦୂରେଇକି ରହିବାଟା ଭଲ।
ସେଇଥିପାଇଁ ତାପରେ ଆଉ କଣ ହେଲା କେଜାଣି ମୁଁ ଡାଉନଲୋଡ କଲି ଇନଷ୍ଟାଗ୍ରାମ ଖୋଲିକି। ନୂଆ ଟେ ଚଲଉଚି ଏବେ।
ଓହୋ।
ହଁ।
ହୁଁ।
ଆଉ କଣ କୁହ?
ଆଉ ପାଗ ତ ଏମିତି ଆଉ।
ହଁ ବା ବର୍ଷା ଛାଡୁନି କୁଆଡେ ଗୋଟାଇ ବାହାରିଆକୁ ଯିବା ପାଇଁ ବୁଲିଆକୁ
ଏଇ ପାଗରେ କୁଆଡେ ବାହାରିକି ଯିବ କିଛି ଲାଭ ନାହିଁ, ଘରେ ଖାଲି ଖାଇବ, ପିଇବ, ବସିବ ମୋବାଇଲ ଦେଖି ବ ଏଇଟି ଅଛି, ଆଉ କିଛି ନାହିଁ।
ମୋବାଇଲ କେତେ ଦେଖିବ, ମୁଣ୍ଡ ଖରାପ ହେଇଯାଉଚି।
ହଁ, ଏଇଟା ବି ଠିକ ଠିକ-ଠିକ-ଠିକ-ଠିକ ମୁଁ ଗେମ ଖେଳଲି, ଗେମ ଖେଳଲି ତାପରେ ମୁଁ ଗଲି ଗା ସେମିତି କରିବ ବୋଲି ମୁଁ ପଳାଇ ଆଇଲି ଏଇଠିକ ଅନଲାଇନ।
କଣ ଦ୍ଵିପହରେ ଯାଉଛ?
ହଁ।
ହଁ ତ ମୁଁ ବି ଖେଳୁଥିଲି, ମୁଁ ତାପରେ ମୋ ଫୋନ ଆସି ମୁଁ ବା କ କାଟି ଦେଇଛି। ମୋର ଫୋନ ହା ହବନି ଯୋଉ ହ୍ୟାଙ୍ଗ ହେଲା ତ ମୁଁ କାଟିଦେଲି ସବୁ।
ହାଙ୍ଗ ହବ ଷ୍ଟୋରେଜ ଦେଖିକି, କେତେ ଷ୍ଟୋରେଜ୍ ତମର କି?
କେଜାଣି?
ହୁଁ, ହୁଁ।
ମୋ ଭାଇ ଟେ ଗୋଟେ ହଉଛି ସିଏ ହଉଛି ବର୍ଷା ଛାଡିଗଲା ନା?
ହଁ ଛାଡ଼ିଲା ଧୀରେ ଧୀରେ।
ସେ ହେଉଛି ହଁ, କହିଲା ଯେ ଡାଉନଲୋଡ କର ଆମେ ଖେଳିବା। ସେଠୁ ବାଧ୍ୟ କଲାଠୁ ମୁଁଡା କତିରି ହଉଛି ଖେଳୁଥିଲୁ ତାପରେ ମୋର ତ ଫୋନ ହିଁ ହାଙ୍ଗ ହେଲା, ହେଟୁ କାଟିଦେଲି ରାଗ ଚିଡ଼ିଲା।
ଫୋନ୍, ତମର ଫୋର୍ ଜି?
କଣ?
ତମର ଫୋର୍ ଜି?
ହଁ।
ହଁ ସେ ଫୋର୍ଜି ରେ ହାଙ୍ଗ ହଉଛି ଆଗରୁ ମୁଁ ଫୋରଜି ଟା ଧରିଥିଲି ସେଟା ହାଙ୍ଗେ ହଉଥିଲା ଖେଳୁ ନଥିଲି ଆଉ। ତ ଏଇଟା ଆଣିଲ ଠୁୂ ନୂଆଏବେ ଆଣିଲି ସେ ଜୟ ଜଗନ୍ନାଥ ମୋବାଇଲ୍ ଷ୍ଟୋର ସେଇଠୁ ଆଣିଛି।
ଓହୋ, ମୁଁ କଣ ଆ ନୂଆ ଫୋନ୍ ଆଣିଲେ ଯାଇକି ଯାହା ଡାଉନଲୋଡ଼୍ କରିକି ଖେଳିବି ସବୁବେଳେ।
ହୁଁ, ମୁଁ ବା ସେଇପାଇଁ ଆଇଲି। କିଛି ଗୋଟେ ହେଇପାରିଲାନି କ୍ୟାମେରା ପ୍ରାୟେ ଭଲ ନଥିଲା ତା ପରେ ସେ ଟା ଧରି ଧରି ବିରକ୍ତ ଲାଗିଲା ସମସ୍ତେ ଧୋଇଲେ ଭଲ ମୋବାଇଲ। ମୁଁ କହିଲି ମୁଁ ଆଣିବି ଆଉ ଏଇଟା ଆଣିବି ଆଉ।
ହଁ।
ହଁ। ଆଉ କୁହନ୍ତୁ। ଆପଣ, ଆପଣ
କଣ କହିଲେ?
ଆପଣ କହନ୍ତୁ।
ଆଉ ଭୁବନ କେବେ ଆସିବେ?
ଭୁବନ ତ ଏନି ଟାଇମ, ଆଜି ମୁୁଁ ତ ଯିବି ହଁ।
ହଁ ହଁ
ବୁଲି ଯାଉଚି ସବୁବେଳେ ତ।
ହଁ ହଁ।
ହଁ।
ଆଉ ରଥଯାତ୍ରାରେ ଆସିବ ଆଉ ଦେଖିବା।
ପୁରୀ ଯିବାର ଟିକେ ପ୍ରୋଗ୍ରମ୍ ଅଛି। ଦେଖିବା କଣ ହଉଛି
ଦୋକାନ - ଘରେ କଣ କହିଲେ?
ଗୋଟେ ଦିନରେ କେତେଟା କଲ ଆଟେଣ୍ଡ କରୁଛ?
ଚାରି ପାଞ୍ଚଟା ଯାହା ଲାଗୁ ମୋତେ ଟାଇମ ହିଁ ହଉନି।
ମୁଁ ବିଲକୁଲ ଏଇଟା ଗୋଟେ ମୋ ଥରେ ମୋବାଇଲ ଧରିଛି ତମ ସହିତ କଥା ହଉଛି। ମୋ ମୋବାଇଲ ଟା ମୋର ଗୋଟେ ସାନ ଭାଇଟା ଅଛି ଯେ କାଲି ତମ ସହିତ କଥା ହଉଥିଲା ନା? ଏଇ ନମ୍ୱରଟା ମୁଁ ଜାଣିଛି ହଁ ମୁଁ ଛିଡା ହେଇଥିଲି ଯଉ କହୁନଥିଲା ତମର ଘର ତମ କଉଠି ଗୋଟେ ଜଉ ଶିଶୁ ମନ୍ଦିର ପାଖରେ।
ହଁ, ହଁ।
ସେଇ ପିଲାଟା ସବୁବେଳେ କଥା ହଉଚି। ମୁଁ ବିଲକୁଲ କଥା ହଉନି। ବିର କ୍ତ ଲାଗୁଚି, କେତେ କଥା ହବୁ।
ସେଇଟା ମତେ ଇଚ୍ଛା ହେଲା ଖାଲିି
କାହାକୁ କଉ ଭଳିଆ କେମତି କଣ ଜାଣିବୁ ମୁଁ କହିଲି ଜାଣିନି ଏ ବିଷୟରେ କେବେ। ଏକ୍ସପେରିଏନ୍ସ ନାହିଁ ସେଥିପାଇଁ କଥା ହୁଏନି।
ହୁଁ।
ଦେବା ଟାକୁ ମୁଁ ଧରେଇ ଦେବି ନେ ତୁ ତର କଥା ହବୁ।
ହୁଁ, ହୁଁ।
ସେ ଜାଣିଚି ନିଜେ।
ହୁଁ, ହୁଁ, ହୁଁ।
ତାପରେ ଏଇ ନମ୍ବର ଟା କଣ ତମେ ହ୍ୱାଟ୍ସଅପ ରେ ମେସେଜ କରିଥିଲ କି?
ହଁ ମୁଁ ଯୋଉ କଟି ଯାଇଥିଲା କାଲି କଲ ଟା ଯେ ମୁଁ ତାଙ୍କୁ କ ରିସେଣ୍ଟଲି କଲି। ହୁଁ। ।
କୁହନ୍ତୁ।
କଣ, କଣ କହିଲେ? ହାଲୋ।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
କୁହନ୍ତୁ।
ଆଉ କାମ ଅଛି ଯାଆନ୍ତୁ କରନ୍ତୁ ଆଁ।
ହଁ ମୁଁ ଯାଉଚି କାଟିଲି।